ହ୍ୟାଲୋ
ହଁ କଣ କରୁଛୁ ଫାଙ୍କା ଅଛୁ ନା ନା ନାଇଁ।
ହଁ ଫାଙ୍କା ଅଛି ଏଇ ଶୋଇଥିଲି ତୁ?
ହଁ ମୁ ଏଇ ବଶ୍ ଥିଲି ଟିକେ ଫୋନ ଦେଖୁଥିଲି ଆଉ ମୁଁ ଆରେ ତୋ ସହିତ ଟିକେ କଥା ଥିଲା ସେଇଥିପାଇଁ ଫୋନ କଲି ମୁଁ କହିଲି ଦେଖିଆ କରେ କଣ ନାଇ କଣ କରୁଛି।
ହଁ କହ?
ମୁଁ କହିଲି କି ଏ ହଉଛି ଏଥ ତ ଆଉ କୁଆଡେ ବୁଲିବା ପାଇଁ ଆମେ ଯାଇନି ସବୁଥର ତ ଯାଆନ୍ତି ଯାହାହେଲେ ଟିକେ ବୁଲିକି ଆସନ୍ତି ଆଉ ଏଥର କାହିଁ କେହି କିଛି କହିନାହାନ୍ତି ତାପରେ ସେ କେହି ବୋଧେ କି ସମସ୍ତଙ୍କର କାମ ଅଛି କଣ କାହିଁ କେହି କିଛି ତ କହୁନାହାନ୍ତି କହୁଥିଲି ତୋରମୋର ଚାଲୁନୁ ଯିବା ନହେଲେ ଟିକେ ଜଗନ୍ନାଥ ମନ୍ଦିର ବୁଲିକି ଆସିବା।
ହଁ ମୁଁ ବି ଭାବୁଥିଲି ଲୋ ମୁଁ ଭାବୁଥିଲି କହିବି ବୋଲି ମୁଁ ବି କେତେ ଦିନ ହେଲା ଆମେ ବୁଲାବୁଲି କରିନାହାନ୍ତି ସବୁ ତ ମୁଁ ଭାବୁଥିଲି ଆଉ ତୋତେ କହିଥାନ୍ତି କି ଆଉ ଚାଲ ଟିକେ ଜଗା ଦର୍ଶନ କରିଦେଇକି ଆସିବା।
ହୁଁ ତାପରେ ରଥଯାତ୍ରା ବି ଆସିଲା ନା
ହଁ ଯେ ରଥଯାତ୍ରା ପୂର୍ବରୁ ଯିବା ନଲେ ଆମେ ହଜିଯିବା
ହହଁ ସେ ତ ଭିଡ ପ୍ରବଳ ହବ ମୁଁ କହୁଛି ତା ପୂର୍ବରୁ ହଁ ସେଇ ପା କହୁଛି ପୂର୍ବରୁ ଯାଇକି ଟିକେ ଦର୍ଶନ ବର୍ଶନ କରିକି ପଳେଇ ଆସିଲେ ଭଲରେ ଭଲ ହୁଅନ୍ତା ନହେଲେ ହେତେବେଳକୁ ଭିଡ ହେଇଯିବ ଏବେ ବରଂ ଟିକେ ଏ ଯାହା ଫାଙ୍କା ଥିବ କଣ ଏମିତିରେ ତ ଉଁ ଜଗନ୍ନାଥ ହଁ ମନ୍ଦିର କେବେ ଫାଙ୍କା ହବନି କିନ୍ତୁ ଅ ଆମେ ଯାଇକି ଟିକେ ଏବେ ଯେତିକି ଯାହା ଥିବ ଭଲସେ ଟିକେ ଦର୍ଶନ କରିକି ଆସନ୍ତେ ଆଉ ନା କଣ କହୁଛୁ।
ହୁଁ ଯିବା ଯଦି ଯୋଉ ଏବେ ଯିବା ବାରି କ ପାଇଁ ତୋର ଆର ବର୍ଷ କଥା ମନେ ଅଛି ତ ଜଗା ଦର୍ଶନ ତ ହେଲାନି ବହୁତ ହଇରାଣ ହେଲେ ପୁଣି ଘରକୁ ଚୁପ୍ ହେଇକି ଆସିଲେ।
ହଁ ବା ତାପରେ ଯାଇଥିବୁ ମାନେ କେମିତି ଟିକେ ଜଗା ଦର୍ଶନ ନ କରିକି କେମିତି ଆସିବୁ ଭଲ ବି ଲାଗିବ କି ଆଉ ଯେତେ ଯାହା ମଜା ମସ୍ତି କଲେ ବି ଟିକେ ଜଗା ଦର୍ଶନ ନ କରିଥିବୁ ତାହେଲେ ଭଲ ଲାଗିବନି। ତେଣୁ କରିକି ହଉଛି କଣ କହୁଛୁ ଯିବା ତ
ହଁ ମୁଁ ତ ରାଜି ଅଛି ଆମେ ଟ୍ରେନ ରେ ପଳେଇିବା କି?
ମୁଁ ତ ସେଇଆ ହିଁ ତୋତେ କହିଥାନ୍ତି ଆମେ ଟ୍ରେନରେ ଯାଇକି ଟ୍ରେନରେ ହିଁ ପଳେଇ ଆସିବା।
ହଁ ଟ୍ରେନ୍ ଗଲେ ପାଖ ହବ ଆଉ ସୁବିଧା ବି ଆମର ହବ।
ହଁ ଆରେ ଶୁଣ ମାନେ ବଜେଟ ଅନୁସାରେ ଠିକ ବି ରହିବ ହେଲା ଆଉ ତାପରେ ଆମକୁ ସୁବିଧା ବି ହବ ତାପରେ ଆମେ ଆରାମସେ ଯାଇକି ଆରାମସେ ଆସିି ପାରିବା ଶୁଣ ସେଠି ଆମେ ଯିବା ଗୋଟେ ଦିନ ରହିକି ଗୋଟେ ଦିନ ରହିବା ନା ଦି ଦିନ ରହିବା।
ମତେ ତ ଗଲେ ଆସିବାକୁ ଇଚ୍ଛା ହୁଏନି ଗୋଟେ। ଗୋଟେ ଦିନ ଗୋଟେ ଦିନ ରହିଯିବା।
ହଁ ମୁଁ କହୁଛି। ଆଜି ଥର ଯାଇକି ପହଞ୍ଚିଲେ ଭୋରୁ ଭୋରୁ ଯିବା ନା କଣ କହୁଛୁ?
ହଁ ଭୋରୁ ଭୋରୁ ଯିବା।
ହୁଁ
ଭୋରୁ ଭୋରୁ ଶୁଣୁନୁ କିଏ କିଏ ଯିବା ଆମେ ଖାଲି ତୋର ମୋର୍ ଯିବା ନା ଆଉ ସାଙ୍ଗମାନାନଙ୍କୁ ନେଇକି ଯିବା।
ଆଉ ସାଙ୍ଗ ଆନେତ କାଇଁ କଣ ତ କେହି ଆମକୁ କିଛି କହି ହିଁ ନାହାନ୍ତି ତ ଉ କହିଲେ ସିନା କଣ ଇଏ କରିବୁ।
ସେଟା ସତ କଥା ଯେ ଯେ ଆମେ ତ ତୋର ମୋର ଆଲୋଚନା କଲେ ନା ସେମାନେ କଣ ଜାଣିଛନ୍ତି ସେମାନଙ୍କୁ ତୁ କହ ତୁ କହିବୁ ଆଉ ସାଙ୍ଗ ଚାଲଣ ବୁଲିଯିବା ଆଉ ଟିକେ ଜଗା ଦର୍ଶନ କରିକି ଆସିବା ଆଉ ଜଗା ଦର୍ଶନ କହିଲେ କିଏ ମନା କରିବ କହିଲୁ ସମସ୍ତେ ଆଗ କହିବେ ଘରେ ରାଜି ହେବେନି। କିନ୍ତୁ ସମସ୍ତେ ହଁ କହିବେ ତୁ ସେମାନଙ୍କୁ କହ ସେଇ ଅନୁସାରେ ଆମେ ପ୍ଲାନ କରିଦେଇକିନା ଯୋଉ ଯିବା ଯିବା ଆଉ।
ହଉ ଠିକ ଅଛି ନା ଏମତି ଗୋଟେ କରିବି କି ଗୋଟେ ଗ୍ରୁପ ଟେ ଆମେ ଯୋଉ ସାଙ୍ଗ ମାନଙ୍କର ଖୋଲିଦେବ କି ସେଇଥିରେ ସମସ୍ତଙ୍କୁ ମେସେଜ କରିଦେବି କିଏ କଣ କହିବା କଥା କହିବ।
ହଁ ସେଇଟା ବି ହବ ସେଇଟା କଲେ ଭଲ ହବ ତୁ ଗ୍ରୁପ ଟା ଖୋଲିଦେ ଆଉ ନମ୍ବର ସମସ୍ତଙ୍କୁ ଆଡ କରିଦେ ତାପରେ ସମସ୍ତଙ୍କୁ ଡାଇକ୍ଟ ପଚାରେ ଆଉ ଜଗ ଦର୍ଶନ କରିବା ପାଇଁ ଯିବା ବୋଲି ଆଉ ଜଗ ଦର୍ଶନ କଲେ ସମସ୍ତେ ତ ହଁ ହିଁ କହିବେ ଆଉ।
ହଁ ଠିକ ଅଛି ମୁଁ ତାହେଲେ କଣ କରୁଛି ନା ଆମର ଗୋଟେ ଗ୍ରୁପ ଖୋଲୁଛି ଖୋଲିକି ସେଇଥିରେ ସମସ୍ତଙ୍କୁ ପଚାରି ଦଉଛି କି କିଏ ଯିବ କି ନାହିଁ ଜଗା ଦର୍ଶନ କରିବାକୁ ଆଉ ଯଦି ଯିଏ ଯିବ ତାହେଲେ ସ ଏବେ ଗୋଟେ ମାନେ ଆସୁନି କି? ଟ୍ୟାଗ କରିକି ଭୋଟ ର ଗୋଟେ ଇଏ ଦେଇଦେବେ ସେ ମୁଁ ଦେଇଦେବି କି କେତେ ଜଣ ଯିବ ହଁ ନା ଆନ୍ସର ଦେବା ପାଇଁ ତ ଯେତେ ଜଣ ଯିବେ ତାଙ୍କର ହଁ ଆନ୍ସର ଦେବେ ଯେତିକି ଯିଏ ନ ଯିବ ତାହେଲେ ନା ଆନ୍ସର କରିବେ ଆଉ କଣ? ତାପରେ କନଫର୍ମ ହେଇକି ଆମେ ଆମର ମିଶେଇ ମିଶେଇକି ଯିବା ଆଉ।
ହଁ ହଁ ଯେ ନ ଝିଅ ମାନ ଆମେ ଦି ଜଣ ଗଲେ ଭଲ ଲାଗିବନ ନା ସାଙ୍ଗସାଥି
ହଁ ସେଇଟା ବି ଠିକ ଆରେ ମୁଁ ଭାବିଲି କଣ କହିଲୁ। ମୁଁହିଲି କାହିଁ ଏପର୍ଯ୍ୟନ୍ତ କେହି କିଛି କହୁନାହାନ୍ତି ତ କାଇହି ବୋଧେ କି ଯିବେନି ସମସ୍ତେ ତାଙ୍କ କାମ କାମରେ ସବୁ ବ୍ୟସ୍ତ ରହିାଇଛନ୍ତି ବୋଧେ ଟିକେ ନ ଯିବେ ତାହେଲେ ତୋ ମୋର ଚାଲଲେ ଯିବା ଉ ଟିକେ ଦର୍ଶନ କରିକି ଠାକୁରଙ୍କୁ ଆସିବା ସେଇଆକୁ ମୁଁ କହିଥିଲି।
ହଁ ସେଇଟା ବି ଠିକ ଯେ ତୁ ମତେ ନେଇକି ଯିବୁ ଭାବୁଛୁ ତ ମୁଁ କୋଉ ଭଳିଆ କେତେ ଡରୁକୁରି।
ଆଉ ଡର ରେ ଠାକୁର ଆମ ହଉ ଯ ଡରଗୁଣି କଣ ଆମେ ତ ଗାଁ ହଉଛି ଟ୍ରେନ ରେ ଯିବା ଓହ୍ଲେଇବା ବସ ଯିବା ଯୋଉ କ ତ ଜଗା ଦର୍ଶନ କରି ତାପରେ ପୁଣି ସେଠୁ ଆସିବା ସିଧା ଘରକୁ
ହଁ ହେଲେ ବି ମୁଁ ଟ୍ରେନରେ କେବେ ଯାଇନି ନା ଏଇଟା ମୋର ପ୍ରଥମ
ଆରେ ସେଥିରେ କିଛି କଣ ଅଛି କିନ୍ତୁ ଏଇଆ ପ୍ରଥମ ହଉ କି ଚାଉ ସେଥିରେ କଣ ଅଛି ଖାଲି ଭିଡ ଯଦି କଣ ଥିବ ଥିବ ଏଦ ନଥିବ ଆଉ କଣ ଆରାମସେ ଖାଲି ଯିବୁ ବସିକି ଆଉ ବସିକି ଆସିବୁ ଏତିକି ତ କଥା ଆଉ କଣ? ଏଇଆ ହଉଛି ଆଉ ଯୋଉ କଣ ଆଉ କହୁଥିଲି କହିଲୁ ଠିକ ଅଛି ମୁଁ ଗ୍ରୁପ ଟେ ଖୋଲି ଦଉଛି ହେଲା ତୋର ଯଦି ସେଥିରେ କଣ ପଚାର ଅଛି ସେମାନଙ୍କୁ ତାହେଲେ ତୁ ପଚାର ନହେଲେ ମୁଁ ତାଙ୍କୁ ପଚାରୁଛି କି ସେ କି କଣ? ଯିବେ କି ନାହିଁ କି କଣ ଆଉ ଯଦି ଯିବେ ତା କୁ ସେମାନେ ଫୁଣି କହିବେ କି ତାଙ୍କୁ ଫୁଣି ପଚାରଲେ ସେମାନେ ଫୁଣି ତାଙ୍କ ମାନେ ଇଏ ଜଣେଇବେ ନାଁ ନାଇଁ କି ସିଏ କୋଉଥିରେ ଯିବେ ତାଙ୍କୁ ଫୁଣି ଉଁ ଟ୍ରେନରେ ଗଲେ ଭଲ ଲାଗିବ କି ନାହିଁ କି ବସରେ ଯିବେ କି ତାଙ୍କର ଆଉ କୋଉଥିରେ ଯଦି ଯାଇପାରିବେ ଯିବେ କିନ୍ତୁ ଏଇଆ ମୋ କହିବା କଥା କଁ କହିଲୁ କି ଆମେ ବସରେ କି ଆ କାରରେ ତ କି ଗାଡି ଆମେ ଏଦି ବୁକ୍ କରିକି ଯିବା ମାନେ ଗାଡ଼ି ଉଁ ଭଡ଼ା କରିକି ଯିବା ତାହେଲେ ଆମୁକୁ ଅଧିକ ପଇସା ପଡ଼ିବ। ତ ଟ୍ରେନରେ ଗଲେ ହିଁ ଭଲ।
ହଁ ତା ଛଡା ପଇସାର କଥା ନାଇଁ ଯେ ଶୁଣୁ ଟ୍ରେନରେ ଗଲେ ମାନେ ସବୁ କିଛି ଦେଖିକି ଯାଇପାରିବା ବୋହୁତ ବଢ଼ିଆ ଲାଗିବ। ଟ୍ରେନରେ ବସିଲେ କାଳେ ବୋହୁତ ଭଲ ଲାଗେ।
ହଁ ଆରେ ସାଇଟରେ ସବୁ ଭିଉଉରା ଦେଖି ଦେଖି ଦେଖି ଦେଖି ଦେଖି ଦେଖି ଯିବୁ ଆଉ ଭଲ ଲାଗିବ ଆଉ। ପବନ ହାଲକା ହାଲକା ଦୋଉଥୁବୁ ବସିଥିବୁ। ସବୁ ଦେଖି ଦେଖି ଦେଖି ଦେଖି ଯିବୁ ଭଲ ଲାଗିବ ଏଇଆ ଆଉ ସବୁଆଡୁ ହବ ଆଉ। ତାପରେ ଆମେ ଝିଅ ପିଲାଙ୍କ ପାଇଁ ସଉ ମାନେ କଁ ସେଇଥିରେ ଯିବା ସବୁ ଲୋକ ଯାଉଥୁବେ ସମସ୍ତଙ୍କ ସହିତ ଯିବା। ସମସ୍ତେ ସେଇଠି ଓହ୍ଲେଇବେ ତାପରେ ଆମେ ଓହ୍ଲେଇବା ଓହ୍ଲେଇକି ତାପରେ ଫୁଣି ଯିବା ଦର୍ଶନ କରିବା ଦର୍ଶନ କରିକି ଫୁଣି ବସିବା ଆସିବା। ଆଉ କଁ?
ହଁ ଆଉ ତା ଛୂଡା ଆଜି କାଲି ଏମତି ଡରିଲେ ହବନି ଝିଅ ଝିଅମାନେ କୁଆଡ଼େ କୁଆଡ଼େ ଯାଉଚନ୍ତି ନାଁ।
ହଁ ନାଁ ଡରିବାରେ ଆଉ ଏ ସେ ଡର ଯୁଗ ଆଉ ନାହିଁ ଆଉ ତାପରେ ଡରିବୁ କଣ ତାପରେ ତ ଆମେ ଯିବା ଠାକୁରଙ୍କ ଦର୍ଶନ କରିବା ଆମେ ବାଟରେ ଆସିବା। ଆମର କଁ କା ସଇତ ଲାଗୁଚନ୍ତି ନାଁ କଣ ଇଏ କରୁଚନ୍ତି। ଆ ଯିବେ ଠାକୁରଙ୍କ ଦର୍ଶନ କରିବା ଆମ ବାଟରେ ଆମେ ଆସିବା ଆଉ କଁ।
ହଁ ହଁ ସେଇଆ କରିବା ଆଉ।
ହୁଁ ସେଇଆ କରିବା। ତାହେଲେ ଗୋଟେ ଦିନ ରହିବା ମାନେ ଫୁଣି ଡ୍ରେସ ଫ୍ରେସ୍ ତ ନେଇକି ଯିବାକୁ ପଡ଼ିବ ନାଁ ନାଇଁ ଫୁ ଆ ଆମେ କଁ କରିବା କହିଲୁ ଆଗେ କେତୋଳେ ଯିବା କହ ରାତିରୁ ଯିବା ନାଁ ଭୋରୁ ଭୋରୁ ଯିବା?
ଆମେ ରାତିକୁରୁ ଗଲେ ହାରି ଆମେ ସଖାଳୁ ପହଞ୍ଚିଯିବା ଯାଇକିନା ଯୋଉ ଆଗ ମାନେ ଆଗେ ଆଗ ମାନେ ଆଗ ରୁମ ନେଇଯିବା ରୁମ ନେଇକିନା ଆଉ ସେଇଠି ଗାଧା ଗୁଧି କରି ସାଙ୍ଗେ ସାଙ୍ଗେ ଜାଗା ଦର୍ଶନ କରିଦବା। ତାପରେ ବୁଲା ନାଁ ନାଁ ଏମିତି ହେଲେ ଭଲ ହବନି ତୁ କହ ତୁ କେମ ତୁ କହ।
ହୁଁ। ହୁଁ ମୁଁ କୋହୁ ଥିଲି କି ଭୋର ଭୋରୁ ଯିବା।
ହୁଁ।
ହେଲା ବୋହର ବୋହରୁ ଗଲେ ଆମେ ଯାଇକି ପହଞ୍ଚିବା ସେଇ କେତେ ଛଅଟା ସାତଟା ଭିତରେ ପହଞ୍ଚିଯିବା ଛଅଟା ସାତଟା ଭିତରେ ପହଞ୍ଚିଲେ ଆମେ ରୁମକୁ ଯିବା ଗୋଟେ ରୁମ ନେଇକି ରୁମକୁ ଯିବା। ତାପରେ ଆଧୁଆ ପାଧୁଆ କରିକି ତୁ ଯେମତି କହୁଚୁ ଆଧୁଆ ପାଧୁଆ କରିକି ତାପରେ ଯିବା ଠାକୁର ଦର୍ଶନ କରିବା। ଦର୍ଶ ତୁଂ କରିକି ତାପରେ ଆସିକି ତାପରେ ଟିକେ କଣ ଖିଆଖୁଇ କରିକି ଟିକେ ଆଉ ସବୁଆଡେ ସିଆଡେ ବୁଲାବୁଲି କରିକି ମାର୍କେଟ ଫାର୍କେଟ ତାପରେ ପୁଣି ସନ୍ଧ୍ୟା ଅଳୁକୁ ଫେ ପଳଆସିଆ ପଳଆସିଆ ଯଦି ସେଦିନ ନହେଲେ ରହିବା ଆଉ ଥରେ ସନ୍ଧ୍ୟା ବେଳୁ ଯିବା। ଠାକୁରଙ୍କୁ ଦର୍ଶନ କରିକି ଭୋରୁ ଭୋରୁ ପୁଣି ନହେଲେ ପଳେଇ ଆସିବା ଆଉ ନାଁ କଁ କହୁଚୁ?
ହଁ ସେଇଆ କରିବା ଫୁଣି ଟ୍ରେନରୁ ଟ୍ରେନ ହିଁ ପଳେଇଆସିବା।
ହଁ ଟ୍ରେନରେ ହିଁ ପଳେଇ ଆସିବା ଆଉ କଣ। ଆଉ କାଇଁ ଆଉ କେମିତି ଆସିବା ନହେଲେ ଟ୍ରେନରେ ହିଁ ଆସିବା ନାଁ। ଆଉ ଯଦି ବସ୍ ରେ ଆସିବା ଏ ଟ୍ରେନଟା ସବୁବେଳେ ଆଭେଲେବୁଲ। ହାଲୋ।
ହଁ ଆଉ ବସ୍ ହେଲେ ବସକୁ ଅପେକ୍ଷା କରିବା ପାଇଁ ଫୁଣି ପଡିବ ଫୁଣି ଆଜିକାଲି ଯୋଉ ରେଟରେ ଗରମ ହୋଉଚି ଖରା ଦିନ ଫୁଣି ବସ୍ ଜାମ୍ ହେଇ ଥିବ ହଇରାଣ ହବା।
ଜାମ୍ ହେଇଥିବ ଜାମ୍ ହେଇଥିବ କିନ୍ତୁ କଣ କହିଲୁ ଅଁ ଜାମ୍ ତ ଅଲଗା କଥା ଟ୍ରେନ୍ ବି ଜାମ୍ ହବ କିନ୍ତୁ ଉଁ ଏହି ସେ ଷ୍ଟପେଜରେ ରହି ରହିି ରହି ଆସିବ ସେ ଟ୍ରେନଟା ବି ଷ୍ଟପେଜରେ ରହିବ ଯେ କିନ୍ତୁ ସେ ବେଶୀ ସମୟ ରହିବ ସେ ଦି ମିନିଟ୍ ଦେଢ଼ ମିନିଟ୍ ଏଠି କଣ ଦଶ ମିନିଟ ଗୋଟେଜାଗାରେ ପନ୍ଦର ମିନିଟ୍ ଗୋଟେ ଜାଗାରେ ରହି ରହି ରହି ରହି ଆସିଲା ଓଳୁ ବୋହୁତ ଲେଟ ହବ ତାପରେ ଫୁଣି ସେ ଫୁଣି କେତୋଳେ ଆସିକି ପହଞ୍ଚିବ ଇଏ ସିଏ। ଏଟା କଣ ସବୁବେଳେ ଅଛି ଆମେ ଯେତେବେଳେ ଚାହିଁବା ସେତେବେଳେ ଆସିବା ଆସିକି ପହଞ୍ଚିବା।
ହଁ ସେଇଆ କରିବା ହଁ ସେଇଆ କରିବା। ତୁ ସାଙ୍ଗମାନାନଙ୍କୁ ଆଗ ଗ୍ରୁ ନାଁ ଆଗ ଗ୍ରୁପ ଖୋଲିଦେ ସାଙ୍ଗମାନଙ୍କୁ ପଚାରିବା କିଏ କଣ ମତ ଦୋଉଚନ୍ତି ସେଇ ଅନୁସାରେ ସେଇ ଅନୁସାରେ ପଇସା ଆଦାୟ କରିଦବା ପଇସା ଆଦାୟ କରିଦେଇକି ଯିବା ଆଉ।
ହଁ ଠିକ ଅଛି ଶୁଣ ମୁଁ ଯାଉଚି ଗୋଟେ ଗ୍ରୁପଟେ ଖୋଲିଦିଏ ଖୋଲି ଦେଇକି ସମସ୍ତଙ୍କୁ ପଚାରେ ହେଲା ତୁ ବି ସେଥିରେ ବି କହିବୁ ହେଲା ତୁ ଯିବୁ ବୋଲି। କାହିଁ ନାଁ ଜଣେ ନ କହିଲେ ଆଉ ସମସ୍ତେ ବାହାରିବେ କି? ତେଣୁକରି ଉଁ ମୁଁ ଯେ ଭୋଟର ଯୋଉ ଇଏଟା ଦେବି ତୁ ବି ସେଥିରେ ହଁ ବୋଲି ଲେଖିବୁ ତାପରେ ସେମାନେ ତାଙ୍କର ସବୁ ଯାହା କହିବା କଥା ତାଙ୍କ ଇଏ କହିବେ ରାଜି ଅଛନ୍ତି କି ନାହିଁ ତାପରେ ଉଁ କହି ସାରିଲା ପରେ ତାପରେ ମୁଁ କହିବି କି ଟ୍ରେନରେ ଯିବା କି ବସରେ ଯିବା କହିବି। ତାପରେ କେତେ ଟଙ୍କା କଣ ଆଦାୟ କରିବା କଥା କରିବା ଆଉ। ହେନା ନାଁ କଣ କହୁଚୁ?
ହଁ ସେଇଆ କରିବା ମୁଁ ଟିକେ ଘରେ କହିଦିଏ ଆଗୁଆ ଆଁ।
ହଁ ତୁ ଘରେ କହଦେ ମୁଁ ବି ଘରେ କହୁଥିଲି ସେ କଉଥୁଲେ ଦେଖେ ତୁ ଏକାଟିଆ କଣ ଯିବୁ ଇଏ ଯିବୁ ସିଏ ଯିବୁ। ଆଉ ମୁଁ ଏବେ ଟିକେ ସମସ୍ତେ କହି ସାରିଲା ପରେ ଫୁଣି ଆଉ ଥରେ କହିଦେବି ଆଉ ହେଲା ହୋଉ ମୁଁ ଯାଉଚି ସେମାନଙ୍କର ଗୋଟେ ଗ୍ରୁପଟେ ଖୋଲିଦିଏ ହେଲା ତୁ ଦେଖ ସେ ତ୍ରେ
ହୋଉ ହଉ।
ହଉ ରଖୁଚି।
ହଉ।